ହଁ କଣ କର
ନାଇଁ କିଛି ନାଇଁ ଏବେ ଏମିତି ଚା ବସଉଥିଲି ଆଉ ଆପଣ କଣ କରୁଛନ୍ତି ଏବେ?
ମୁଁ ବି ଟିକେ ରେଷ୍ଟ ନଉଥିଲି ଏବେ ଉଠିକି ବସିଛି।
ଓ ହୋ ଆଉ ଆପଣ ସନ୍ଧ୍ୟାରେ ଚା ଫା ପିଆନ୍ତି ନା ନାଇଁ?
ନା ସବୁଦିନେ ପିଏନି ବେଳେ ବେଳେ ଟିକେ ପାଗ ଯଦି ଥଣ୍ଡା ଥିବ ତାହେଲେ ଟିକେ ଚା ପିଏ ନହେଲେ ଗରମ ଯୋଉ ଭଳିଆ ହଉଛି ଚା ପିଇବାକୁ ଇଚ୍ଛା ହଉନି। ଆଚ୍ଛା ଆଚ୍ଛା ଆଉ ମ୍ୟାଡ଼ାମ ଆଉ ଆଗୁକୁ ରା କ୍ଷୀ ପୂର୍ଣ୍ଣିମା ଅଛି। କେମିତି କଣ ଆପଣ ରାକ୍ଷୀ ପୂର୍ଣ୍ଣିମା ପାଳନ କରନ୍ତି?
କହିବାକୁ ଗଲେ ତ ଆମେ ଚାରି ଭଉଣୀ ଭାଇ ନାଇଁ ଆମର। ତ ରା କ୍ଷୀପୂର୍ଣ୍ଣିମାକୁ ମୁଁ ଭଲ କି ପାଳନ କରିପାରେନି ଜେହେତୁ ମୋ ନିଜର ଭାଇନାଇଁ। ଆଉ ମତେ କାହାକୁ ବାନ୍ଧିବାକୁ ବି ଭଲ ଲାଗେନି। ତ୍ ଆପଣ କେମିତି କରନ୍ତି କାଇ ନାଁ ଆପଣଙ୍କ ଦି ଟା ଭାଇ ଅଛନ୍ତି ମୁଁ ଶୁଣିଛି ଆପଣ ତ ଭଲ କି ପାଳନ କରୁଥିବେ।
ହଁ ଆମେ ବହୁତ ଧୁମ୍ ଧାମ୍ ରେ ପାଳନ କରୁ ଘରେ ଦିଟା ଭାଇ ମୋର ମୋଠୁ ସାନ ସେମାନେ ଦି ଜଣ ତାହେଲେ ପା ଆମେ ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଆ ମୁଁ ରାକ୍ଷୀ ତା ପୂର୍ବରୁ ରାକ୍ଷୀ ନେଇକି ଆସିଥାଏ ସେମାନଙ୍କ ପାଇଁ ଆ ମୋ ପରିବାରରେ ବି ବହୁତ ଭାଇ ଅଛନ୍ତି। ମାନେ ଦାଦାଙ୍କ ପୁଅ ବଡ଼ ବାପାଙ୍କ ପୁଅ ପିସିଙ୍କ ପୁଅ କିନ୍ତୁ ପ୍ରଥମେ ତ ମୁଁ ମୋ ଦି ଭାଇଙ୍କୁ ପ୍ରଥମେ ରାକ୍ଷୀ ବାନ୍ଧେ। ଘରେ
ହୁଁ ହୁଁ
ତ ସେମାନଙ୍କ ପାଇଁ ମୁଁ ଆଉ ସବୁ ରାକ୍ଷୀ ତାଙ୍କର ସ୍ପେସିଆଲ ହେଇଥିବା ଦରକାର। ନହେଲେ ସିଏ ଚିଡ଼ିବେ ଯେହେତୁ ଛୋଟ ଭାଇ ତ ସେମାନେ ମତେ ବି ଇଏ କରନ୍ତି ତାଙ୍କର ଆଶା ଥାଏ ଯେ ଦିଦି ଆମକୁ ଭଲ ରାଖି ବାନ୍ଧିବ।
ହୁଁ ହୁଁ।
ସେଇଥିପାଇଁ ମୁଁ ବଜାରରୁୁ ଯାଇକି ତାଙ୍କ ପାଇଁ ଭଲ ରାକ୍ଷୀ ନେଇକି ଆସେ ସମସ୍ତଙ୍କ ପାଇଁ ବି ନେଇକି ଆସେ। ଘରୁକୁ ମିଠା ବିଭିନ୍ନ ପ୍ରକାର ମିଠା ବି ଆମେ ନେଇକି ଆସୁ। ଯାହାକୁ ଯାହା ପସନ୍ଦ। ମୋ ଭାଇମାନଙ୍କୁ ଯୋଉ ପସନ୍ଦର ମିଠା ନେଇକି ଆସେ ସେମାନେ ବି ମୋ ପାଇଁ ଉପହାର ସବୁ ସେମାନେ ରଖିଥାନ୍ତି। ହେମାନେ ତ ଛୋଟ ପିଲା ବାବାଙ୍କୁ ମାମାଙ୍କୁ ପଇସା ମାଗିକି ଉଁ -କିଛି କିଛି ଜିନିଷ ମୋର ଯଉଟା ନ ଥିବ ମୋର ଯଉଟା ଦରକାର୍ ଥିବ ସେମାନେ ଦେଖିକି ଆଣିକି ରଖିଥାନ୍ତି ଉପହାର୍। ଆମେ ଯେତେବେଳେ ହେଇପାରିବ -ହଁ। ଏଇବେନ୍ ଚକ୍- ମାନେ ଯେମିତି କି ଗୋଟେ ଚକଲେଟ୍ ବି ହଉ ତାକୁ ଗିଫ୍ଟ୍ ଜରି ଜରିରେ ମାନେ ଗୁଡେଇକି ତାକୁ ଆଣିକି ସେମାନେ ଦେଇ ଦିଅନ୍ତି। ଏଇ ରାକ୍ଷୀର ଗିଫ୍ଟ ଉପହାର ନିଅ ବହୁତ୍ ଖୁସି ଲାଗେ ସେ ଜିନିଷ ଛୋଟ ଛୋଟ ପିଲା ହେଲେ ବି ତାଙ୍କ ମନୋବୃତ୍ତି ବହୁତ୍ ବ-ବଢିଆ ଥାଏ ତ ଆମେ ରା ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ଉଠିକି ସେମାନେ ବି ଜଲ୍ଦି ଉଠି ପଡନ୍ତି ଉଠିକି ଆମେ ଗାଧେଇକି ନୂଆ ଡ୍ରେସ୍ ହେଇ ଥାଏ ମୁଁ ଘରେ ସବୁ ପର୍ବପର୍ବାଣିରେ ଟିକେ ଆମେ ଡ୍ରେସ୍ ପିନ୍ଧି ଦଉ ନୂଆ ଡ୍ରେସ୍ ଆ ସେ ଯି-ଡ୍ରେସ୍ ପିନ୍ଧିକି ଘରେ ଠାକୁରଙ୍କ ପାଖେରେ ପୂଜା ହୁଏ। ସେଦିନ ବଳଭଦ୍ରଙ୍କର ବି ଦିନ ହଳ ବି ପୂଜା ହୁଏ। ଯା ଘରେ ଗୋରୁ ଗାଈ ଥିବେ ଗାଈଙ୍କୁ ବି ସେଦିନ ମାନେ ଯଉ ହଳ ପୂଜା ହୁଏ। କୁହନ୍ତି ହଳ ନିଷେଧ କୁହନ୍ତିନି ରାକ୍ଷୀ ପୂର୍ଣ୍ଣିମା ହଳ ନିଷେଧ ଗହ୍ମା ପୂର୍ଣ୍ଣିମା ବି କୁହନ୍ତି ରାକ୍ଷୀ ବା-ରକ୍ଷାବନ୍ଧନ ଗହ୍ମା ପୂର୍ଣ୍ଣିମା।
କିଛି କିଛି ମାନେ କାର୍ଯ୍ୟକ୍ରମ ହୁଏ ମାନେ କିଛି ଖେଳ କରାଯାଏ। ଟଙ୍ଗା ହେଇକି ବାଡିରେ କିଛି ଟଙ୍ଗାନ୍ତି।
ତାକୁ ଗହ୍ମା ଡିଆଁ କୁହନ୍ତି ଆମ ଗାଁ ରେ ତାକୁ ଗହ୍ମା ଡିଆଁ କୁହନ୍ତି ତାଙ୍କୁ ଗୋଟେ ବଉ ମାନେ ଦିପଟେ ଗୋଟେ ବାଉଁଶ ପୋତିକି ମଝିରେ ଗୋଟେ ମାନେ ଲମ୍ବି ଥିବ ସବୁ ପ୍ରକାର ଚକଲେଟ୍ ବିସ୍କୁଟୁ ଯାହା ବି ଜିନିଷ ନେଲପଲିସ୍ ହଉ ସବୁ ସୁ ତାରେ ବାନ୍ଧି ଥିବେ ପିଲାମାନେ ଆସିକି ଦୌଡି ଦୌଡି ସେ ଗହ୍ମା ରେ ଡେଇଁବେ ଯିଏ ଜମ୍ପ୍ କରିକି ଯାହା ପାଇଲେ ତାର ସେଇ ଜିନିଷ ବହୁତ୍ ମଜା ହୁଏ ଆମେ ଛୋଟ ବେଳୁ ବି ଦେଖିଚୁ ଆମକୁ ତ ଡେଇଁବା ପାଇଁ ମନା କରନ୍ତି ଯେହେତୁ ଛୋଟ ପିଲା ହାତ ପାଇବନି ସବୁ ବଡ ପିଲାମାନେ ଖେଳନ୍ତି କାହିଁକି ବହୁତୁ ଉପରୁକୁ ତାଙ୍କର ହାତ ପାଇବ। ତ ଆମେ ସେଇଠି ବସିକି ଦେଖୁ। କୁହନ୍ତୁ ମ୍ୟାଡାମ୍।
ଆଉ ଖାଲି ଉପରକୁ ଯଉ ବନ୍ଧା ହେଇଥିବ ସେଥିପାଇଁ ବଡ ବଡ ପିଲା ଭି ଡିଅଁଉଥିବେ ଆଉ।
ବଡ ପିଲା ମାନେ ଡିଅନ୍ତି ଗୋଟେ କାଦୁଅ ଜାଗା କରା ହୁଏ ଯଉ କାଦୁଅ କରାହେଇଥାଏ କାଦୁଅ ଉପରେ କାହିଁକି ଡେଇଁଲେ ବି ଗୋଟେ ମଜା ବି ଲାଗେ। ଏସବୁ କାଦୁଅ ମାଟି ହେଇକି ଖେଳିବା ପାଇଁ। ପୁରା ଗାଁ ସାରା ପିଲା ଯେତିକି ସବୁ ଯେତେ ଦୋକାନ୍ ଥିବ ସବୁ ଦୋକାନ୍ ରୁ ସଂଗ୍ରହ କରା ହୁଏ। ଜିନିଷ କିଏ ମିକ୍ସଚର୍ ଦବ କିଏ ବିସ୍କୁଟ୍ ଦବ କିଏ ପେନ୍ ଦବ। ଖାତା ଦବ ମାନେ ଯାହା ଦୋକାନରୁ ଯାହା ଯିଏ ଖୁସିରେ ଦିଅନ୍ତି ସେମିତି ସମସ୍ ତଙ୍କର ସହଯୋଗରେ ହିଁ ଜିନିଷ ଟା ହୁଏ।
ହୁଁ ଠିକ୍ ଠାକ୍।
ତ ଏବେ ବି ସେଇ ଜିନିଷ ଟା ଟିକେ ଲୋପ ପାଇଗଲାଣି ଆଉ ଲୋକ କରୁନାହାନ୍ତି ଏବେ ସମସ୍ ତେ କେବଳ ଫଟୋ ଉଠେଇକି ଷ୍ଟାଟସ୍ ଦେଇଦବା ବୁଲିବା ଏଇସବୁ ଉପରେ ଟିକେ ଧ୍ୟାନ ରଖୁଚନ୍ତି କିନ୍ତୁ ଯେମତି ପୁରୁଣା ପରମ୍ପରାକୁୁ ଟିକେ ଆ-ଗୁରୁତ୍ୱ ଦିଆ ହଉନି। ଗୁରୁତ୍ୱ ଦିଆହଉନି। ସେଦିନ ବି ଆମେ ଆମର ବି ପୂର୍ବରେ ଏବେ ଆମର ଗାଈ ନାହିଁ। ଗାଈ ଗୁହାଳ ନାହିଁ କିନ୍ତୁ ପୂର୍ବ୍ ପରେ ମ ଯେତେବେଳେ ଜେଜେବାପା ଜେଜେମା ଥିଲେ ଆମ ଘରେ ଆମେ ଛୋଟ ଛୋଟ ହେଇଥିଲୁ ଆମର ଗାଈ ଥାଏ ଗାଈ ଥିଲେ ଆମେ ଗାଈଙ୍କୁ ବି ପୂଜା ହୁଏ ସେଦିନ ଗାଈଙ୍କୁ ବି ରାକ୍ଷୀ ବନ୍ଧା ହୁଏ। ଗୋଟେ ଗାଈ ରାକ୍ଷୀ ବୋଲି ବି ମିଳେ ଛୋଟ ଛୋଟ ଗୋଲ ଗୋଲ ହେଇଥିବ, ତାପରେ ଜଗନ୍ନାଥଙ୍କୁ ବି ରାକ୍ଷୀ ବାନ୍ଧୁ। କାହିଁକି ସେଦିନ ରକ୍ଷାାବନ୍ଧନ ଗୋଟେ ଭାଇ ଭଉଣୀର ରକ୍ଷା କରିବ, ଭଉଣୀର ମାନ ସମ୍ମାନ ରକ୍ଷା ଯିବ ଗୋଟେ ପରମ୍ପରା ଯେମିତି ଶ୍ରୀକୃଷ୍ଣ ଯେମିତି ଦ୍ରୌପତୀ ଶ୍ରୀକୃଷ୍ଣଙ୍କର ହାତରେ ବାନ୍ଧିଥିଲେ। ସେ କହିଥିଲେ ଯେବେ ବିି ରକ୍ଷା କରିବେ ଦ୍ରୌପଦୀ ବସ୍ତ୍ରହରଣ ବଳେ କଣ ହେଇଥିଲା। ଶ୍ରୀକୃଷ୍ଣ ତାଙ୍କୁ ବସ୍ତ୍ର ଦେଇଥିଲେ। ତାଙ୍କର ମାନ ରକ୍ଷା କରିଥିଲେ ଭାଇର କର୍ତ୍ତବ୍ୟ ହେଲେ ଭଉଣୀର ମାନ ରଖିବା। ସେଇ ସେଇଥିପାଇଁ ରକ୍ଷାାବନ୍ଧନ ଟା ପାଳନ କରାଯାଏ।
ଆଚ୍ଛା। ସେଇଟା ମୁଁ ତ ଦେଖିଛି ଯେ ଗମହାପୂର୍ଣ୍ଣିମାରେ ମାନେ ଆମେ ମାନେ ସବୁ ଇଏ ଚାନ୍ଦା ଆଦାୟ କରନ୍ତି ମାନେ ଆମ ସାହିରେ ଚାନ୍ଦା ଚାନ୍ଦା ଆଦାୟ କରିକି ଗହ୍ମାପୂର୍ଣ୍ଣିମାକୁ ପାଳନ କରାଯାଏ ମାନେ ଛୋଟ ଛୋଟ ପିଲା ମାନେ ମିଶି ଆଉ ପେନସିଲ ପେନ୍ ଏମିତି ସବୁ କିଣା ହୁଏ ଗୋଟେ ବାଉଁଶରେ ସେଠି ତାପରେ ସବୁ ଛୋଟ ପିଲାଙ୍କୁ ସେଇଠି ଡିଆଁଇବାକୁ ଦିଆ ହୁଏ ଯେ ଛୋଟ ପିଲା ମାନ କେମିତି ଡେଇଁ ଠିକ୍ କରି ଆଣନ୍ତୁ ଆଉ ତାମାନେ ନିଅନ୍ତୁ ଦେ ଏଇ ଆଉ ମାନେ ବେଶ ଅଧ୍ ଅଧିକ ଉଚ୍ଚାରେ ସେଇଟାକୁ ବନ୍ଧାହେଇନଥିବ ଆଉ।
ହଁ ହଁ।
ଓକେ, ଆଉ ମୁଁ ତ ଏବେ ଦେଖୁଛି ଯେ ମାନେ ଆଗରୁ ଯୋଉ ଆମେ ବହୁତ ଖୁସି ହଉଥିଲେ ରାକ୍ଷୀ ପୂର୍ଣ୍ଣିମା କରିବା, ରଜ କରିବା, ଇଏ କରିବା। କିନ୍ତୁ ଏବେ ମୁଁ ଦେଖିବାକୁ ଟୋଟାଲି ପାଉନି ଏବେ ରହିଲାଣି ରଜ ତିନି ଚାରି ଦିନ ହେଲା ଆପଣ ଦେଖୁଥିବେ। କି ଯୋଉ ଆଗରୁ ପାଳନ ଯେତେବେଳେ ଦଜୋଡା ଆସି ଯଉ ମାନେ ଆମେ ଉତ୍ସାହିତ ହଉ ଯଉ ଖୁସି ଥାଏ ଆମ ମନରେ ମାନେ ଟୋଟାଲି ଆମେ ଦେଖିବାକୁ ପାଉଁନ ସେଇଠି
ଏବେ ସେ ଖୁସି ଆଉ ନାହିଁ ମାନେ ଯେମିତି ଗାଁ ଗହଳିର ମାହୋଲ ଥିବ। ସମସ୍ତେ ସାଙ୍ଗସାଥି ଥିବେ ସଜବାଜ ହେବା କିଛି ଗୋଟେ ଜିନିଷକୁ ପାଳନ କରିବା ମନରେ ବହୁତ ଛୋ ଛୋଟ ଜିନିଷ ହେଲେ ବି ଆଗରୁ ବହୁତ ମନରେ ଉତ୍ସାହ ରହୁଥିଲା। ଏବେ କିଛି ଆଉ ଉତ୍ସାହ ବି ସେମିତି ନାହିଁ ସମସ୍ତେ ଏକୁଟିଆ ସବୁ ଜାଗାରେ ଆମେ ରହିଲୁ ତ ସାଙ୍ଗରେ ବି କେହି ନାହାନ୍ତି। ତ ଜିନିଷ ଆମ ଓଡିଆ, ପରମ୍ପରା, ସଂସ୍କୃତି ଏଇ ଏହିପରି ଭାବରେ ସେମାନେ ମାନେ ଟିକେ ଇଏ କରି ଲୋପ ପାଇଗଲା ଭଳିଆ ଲାଗେ ବେଳେ ବେଳେ। କିନ୍ତୁ ଇଚ୍ଛା ହୁଏ ସବୁ ଜିନିଷ ସବୁ ଜିନିଷକୁ ବଜାଇ ରଖିଲେ ଆମ ଓଡିଆ ସଂସ୍କୃତି ବି ଆଗକୁ ବଢିବ। କାଲି ଆଜିକା, ହଁ କୁହନ୍ତୁ ମ୍ୟାଡ଼ାମ୍।
ହେଲେ ଆସ୍ତେ ଆସ୍ତେ ସବୁ ଲୋକ ପାଇଗଲାଣି, ହଁ।
ହଁ ଆମେ ପୁରୁଣ ମାନେ ପ୍ରା ବାହାରର ସବୁ ଜିନିଷକୁ ଆମେ ପ୍ରାଧାନ୍ୟ ଦେଲେ। ମାନେ ପୁରୁଣା ମାନେ ବାହାର ସଂସ୍କୃତିକୁ ଆମେମାନେ ଆପଣଉଛେ କିନ୍ତୁ ନିଜ ସଂସ୍କୃତିକୁୁ ଆମେ ଭୁଲିଯାଉଛେ ଏଇଟା ବହୁତ ଦୁଃଖର ବିଷୟ ଆଜି ଆମେ। ସହରରେ କେବଳ ମାନେ, ଯୋଉ ମଲ ହେଲା, ଏସବୁରେ ଦୋଳି ଲାଗୁଛି। କଉଟି ଯେମିତି ଆମେ, ଏବେ ଆଗକୁ ରଜ ଅଛି। ଯେମିତି ଆମେ ଦେଖୁଚେ, ଗାଁ ଗହଳିରେ ଆମ୍ ଗଛରେ ସବୁ ଦୋଳି ବନ୍ଧା ହେଇଥିବ। ତ, ସାଙ୍ଗସାଥି ସବୁ ମିଶିକି ବୁଲି ଥିବେ, ଦୋଳି ଖେଳୁଥିବେ, କି ପିଠା ଖାଉଥିବେ ତ ସେଇ ସବୁ ଯେମିତି କିି, ରଜ ହେଲା, ରାକ୍ଷୀ ପୂର୍ଣ୍ଣିମା ହେଲା। ଆଉ ସେ ଖୁସି ନାହିଁ, ଭାଇ ମାନେ ବି ଆସି ପାରୁନାହାନ୍ତି। କି ମୁଁ, ଆମେ ମାନେ ବି ଯାଇପାରୁନେ କାମ ପ୍ରେସର ଘରର ଜାଣ, ଦୂର ବାଟ ଏ ସବୁ ଦେଖା ଯାଉଚି। କିନ୍ତୁ, ଯେତେବେଳେ ଛୋଟ ଥିଲୁ, ସମସ୍ତେ ଗୋଟେ ଜାଗାରେ ଥିଲୁ। ରାକ୍ଷୀ ହବ, ରାକ୍ଷୀ ହବ ତିନି ଦିନ ଆଗରୁ ନିଦ ହଉନଥିଲା।
ମାନେ ବିବାହ ପରେ, ତ ଏ ଜିନିଷଟି ବହୁତ ଅଧିକ ମାନେ ଇଏ ଯାଉଥିବ। ତ ବିବାହ ବନ୍ଧନ ରେ ଆବଦ୍ଧ ହେଲା ପରେ ଆପଣ ଗୋଟେ ଜାଗାରେ ଯେତେବେଳେ ରହିଯାଆନ୍ତି ଶାଶୁ, ଶଶୁର, ସ୍ଵାମୀ ସମସ୍ତଙ୍କୁ ଦେଖିକି ଆପଣଙ୍କୁ ଯିବା ଆସିବାର ବି କରିବାକୁ ପଡୁଥିବ।
ଯିବା ଆସିବାରେ ଅସୁବିଧା। ଆଉ, ଭାଇ ମାନଙ୍କର ଯେହେତୁ ସେମାନେ ଚାକିରିରେ, ପାଠ ପଢାରେ ରହିଲେ। ତ ସେମାନେ ବି, ସବୁ କାହାର କେତେବେଳେ ପରୀକ୍ଷା ଚାଲିଥିବ, କାହାର କେତେବେଳେ ଛୁ ଟି ମିଳିବନି, କାର ଦେହ ଖରାପ ଥିବ, କାହାର କୋଉ କାମ ଥିବ, ଯୋ ଆସିପାରିବେନି। ପୂର୍ବ ବର୍ଷ ତ, ମୁଁ ରାକ୍ଷୀ ପୂର୍ଣ୍ଣିମା ପାଳନ କରିନାହିଁ। କାହିଁକି ମୋ ଝିଅ ସେତେବେଳେ ଜନ୍ମ ହେଇଥିଲା। ବାର ଦିନ ହେଇନି, ଭାଇ ମାନ ବି କିଏ ଆସିପାରିଲେନି। ତ ସେଇ ବର୍ଷର ରାକ୍ଷୀ ପୂର୍ଣ୍ଣିମା ରହି ଯାଇଥିଲା। ଦେଖିବା, ଏ ବର୍ଷ କଣ ହଉଚି? ଇଛାତ ଅଛି, ସମସ୍ତେ ଆସନ୍ତୁ ନହେଲେ ଯିବା ପାଇଁ। କିନ୍ତୁ, ଭଗବାନଙ୍କ ଆଶୀର୍ବାଦରୁ କଣ ହଉଚି ଆଗରୁ ତ କିଛି କହିହବନି ଆଗକୁ, ଇଚ୍ଛା ତ ଅଛି ସବୁ ଭଲରେ କରିବା ପାଇଁ। ମୋ ଝିଅର ବି ଏ ବର୍ଷ ପ୍ରଥମ ରାକ୍ଷୀ। ତାର ଭାଇ ବି ଅଛନ୍ତି ମୋ ନଣନ୍ଦଙ୍କ ପୁଅ ଅଛନ୍ତି, ମୋ ବଡ ଦିଦିର ପୁଅ ବି ଅଛନ୍ତି ତା ଭାଇମାନେ। ଦେଖିବି ସେମାନେ ଯଦି ଆସିବେ ଝିଅର ପ୍ରଥମ ରାକ୍ଷୀ, ମୁଁ ପାଳନ କରିବି। ଶିଖେଇବି ତାକୁ।
କି କଇନି ପ୍ରଥମ ରାକ୍ଷୀଟା ତାର ସେମିତି ପାଳନ କରିବା ଦରକାର, ତାକୁ ଛୋଟ ବେଳୁବି ଶିଖେଇବା ଦ କାରଣ ସେମାନେ ଆମ ପର୍ବପର୍ବାଣୀର ମହତ୍ଵ ନହେଲେ ପର ପିଢି ପୁରା ପିଢିରେ ଏଇଟା ପୁରା ଲୋପ ପାଇଯିବ। ମୁଁ ଭାବୁଚି। ଆମ ସଂସ୍କୃତି ଆମ ପରମ୍ପରା ସବୁ
ଆମ ପାଶ୍ଚାତ୍ୟ ସଂସ୍କୃତି କୁ ଯେ ବେଶୀ ମାନେ ପ୍ରାଧାନ୍ୟ ଦଉଛେ, କିନ୍ତୁ ନିଜ ସଂସ୍କୃତିକୁ କୁ ଆମେ ଦଉନେ କିନ୍ତୁ ଆଜିକା ଜେନେରେସନର ପିଲାଙ୍କୁ ସବୁ ଜିନିଷ, ଆମକୁ ଯେମତି ଆମ ବାପାମା ଶିଖେଇଥିଲେ। କଣ କରିବ, କେମିତି ସବୁ ଜିନିଷ ପାଳନ କରାଯାଏ ସେମତି ଯେମିତି ଶିଖିଥିଲେ। ଆମେ ଯଦି ଭଲ ଭାବରେ ଆମ ଛୁଆଙ୍କୁ ଶିଖେଇବା, ତାହେଲେ ଆମ ପରପିଢିରେ ସମସ୍ତେ ଭଲରେ ଏଇ ଜିନିଷଟାକୁ ମନେ ରଖିବେ ଆଉ ପାଳନ ବି କରିବେ।
ହୁଁ ଠିକ୍ କହିଲ, ହଁ ମ୍ୟାଡାାମ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ରାଖିପୂର୍ଣୀମା ବିଷୟରେ। ହଉ ମ୍ୟାଡ଼ାମ ରଖୁଚି ତାହେଲେ, ହଉ ଧନ୍ୟବାଦ।